ହ
କଣ?
ହ୍ୟାଲୋ ପୂଜା!
ହ କଣ କରଚନ୍ତି?
କିଛି ନାହିଁ ବସିଛି ମାନେ ମେଘୁଆ ପାଗ କରିଛି ଯେ କିଛି କରୁନି। ତୁମର ସେଇଠି?
ଆମର ବି ମାନେ ମେଘ ମାନେ ବର୍ଷା ହଉଥିଲା ପୁଣି ଛାଡି ଯାଇଚି। ପୁଣି ହବ ବଧେ ଆଉ।
ଓହୋ। ଖାଇବା ହେଇଗଲାଣି?
ମୁଁ ସକାଳେ ଖାଇଥିଲି।
କଣ ଖାଇଥିଲ?
ଚକୁଳି ଆଉ ବାଦାମ ଚଟଣି ଆଉ ଭଜା।
ଓହୋ।
ତମେ?
ମୁଁ ପୁରୀ ଆଉ ଚଣା ତରକାରୀ ଖାଇଥିଲି।
ଓହୋ।
ରାତିରେ ବର୍ଷା ହେଲା କି?
ରାତିରେ ହଉଥିବ ମୁଁ ଜାଣିନି।
ହଉଥିବ ଜାଣିନ ମାନେ?
ରାତିରେ ହଉଥିଲା କି? ମୁଁ ଜା ମୁଁ ତ ଶୋଇପଡିଛି।
ଓହୋ ଯେ ସକାଳେ ଓଦା ଓଦା ଥାଏ ନା ଜଣା ପଡେ।
ମୁଁ ବାହାରୁକୁ ହିଁ ବାହାରିନି ଆଜି ଘରୁ। ଏବେ ହିଁ ବସିଛି। ନାଁ ନାଁ ଆଜି ଯାଏ ନୁହେଁ ମାନେ ଆଜି ବାହାରିନି ମୁଁ ବାହାରୁକୁ ସକାଳୁ। ଏବେ ଏଇ ରୁମରେ ବସିଛି ଯେ ଝରକାଟା ଖୋଲା ଅଛି ଦେଖୁଛି କି ହଁ ପାଗଟା ଠିକ୍ ଠାକ୍ ଅଛି।
ନହେଲେ ବୁଲିବାକୁ ବହୁତ ଭଲ ଲାଗେ ନାଇଁ।
ବୁଲିବାକୁ ବହୁତ ଭଲ ଲାଗେ। ଘର ଭିତରେ ବନ୍ଦ ହେଇକି ରହିଛି ଏବେ କିଛି ଦିନ ହବ।
କଲେଜ ଖୋଲିଲେ ଯା ବୁଲିବ ନାଇଁ।
ନାଇଁ ବୁଲିବିନି ଭାବିଛି। ଏବ୍ ଯାହା ହେଇଗଲା ବୁଲାବୁଲି ଏବେ ପାଠ ପଢିବି।
ହଁ? ଆରେ ବାପରେ। ମାନେ ପୁରା ଜୋରଦାର ପଢିବାର ମାନେ ସେମିତି ଭାବି ନେଇଛ ନାଇଁ। ଠିକ୍ ଠିକ୍ ବଢିଆ।
ଏବେ ଯଦି ପୁଣି ସେଇ ଏନ୍ଜୟ ଲାଇଫକୁ ପଳେଇବି ତାହଲେ ହଇରାଣ ହେବି ପୁରା।
ଏ ରୋଷେଇ କିଏ କରେ? ତମେ କର ନା
ନାଁ ମାଆ କରନ୍ତି।
ତମୁକୁ ଜଣା ନାହିଁ ନା?
ହଁ ଜଣା କିନ୍ତୁ କରେନି ଆଉ। ବେଳେ ବେଳେ ସେମିତି ନିଜର ଯଦି କିଛି ଇଚ୍ଛା ହୁଏ କିଛି ୟୁଟ୍ୟୁବ୍ ଦେଖିକି ବନେଇବାକୁ ତ ବନେଇଦିଏ। କିନ୍ତୁ ମୁଁ ବନେଇ ଦିଏ ଯେ କିନ୍ତୁ ମୋ ଭାଇ ଖାଇକି କୁହେ ଟୋଟାଲି ଭଲ ହେଇନି। ସେଇଠି ମୋ ମନଟା ଭାଙ୍ଗି ଯାଏ ମୁଁ ଆଉ ବନାଏ। ସବୁ ଖାଇଦେବେ ଖାଇଦେଇକି କହିବେ ଭଲ ହେଇନି।
ବାହାରେ ରହିଲେ ସେଇଠି ନିଜେ ରୋଷେଇ କର?
ହଁ ନାଁ ନାଁ ମୁଁ ଯେମିତି ଥିଲି ମିସ୍ ରୋଷେଇ କରେନି ଦିଅନ୍ତି। ବାକି ମୁଁ ଯୋଉ ଏବେ ପୁରୀରେ ଯାଇକି ରହିବି ସେଇଠି ନିଜେ ରୋଷେଇ କରିକି ଖାଇବେ। ସେଇଠି ପୁରୀ ପଟେ ଟିକେ ଖାଇବା ଭଲ ନୁହଁ ନା ସେଇଲାଗି।
ବାହାର ଖାଇ-ଖାଇବା ଟିକେ ଅଲଗା ଲାଗେ
ହଁ। ସେଥିପାଇଁ ନିଜେ ରୋଷେଇ କରି ଖାଇବି ତ ଯାହାବି କରେ ଖାଇବି ତ ନିଜେ ଆଉ କଣ କରିବି? ହେଁ।
ତମେ କଣ ସାଧା? ହଁ।
ବଢିଆ।
ମତେ ସବୁ ରୋଷେଇ କରି ଆସେ, ମତେ ଜଣା ନଥିଲା କିନ୍ତୁ ଏବେ ବାହାରେ ରହି ରହି ସବୁ ଶିଖିଗଲାଣି ଚାରି ବର୍ଷ ହେଲା। ଭାତ, ଡାଲି, ଚିକେନ, ଅଣ୍ଡା, ଆଳୁ, ପନିର ସବୁ ସବୁ ସବୁ ରୋଷେଇ କରିଆସେ।
ତମେ ମାଷ୍ଟର୍ ସେଫ।
ମୋମୋସ ବି ଜାଣେ ମୁଁ।
ମୋମୋସ ମତେ ମୋମୋସ ଭଲସେ ବନେଇ ଆସେ। ସେଇଟା ମତେ ମାନେ ଘର ଲୋକ ଖାଇକି ଟିକେ କୁହନ୍ତି ହଁ ଭଲ ଲାଗୁଛି।
ଆଉ ମଞ୍ଚୁରିଆନ ହେଲା ତାପରେ ସୟାବିନ୍ ଚିଲି ହେଲା ପନିର ସିକଷ୍ଟି ଫାଇପ୍ ହେଲା ବଟର ପନୀର ବି ବନାଏ। ସବୁ ମାନେ ଏଁ ଯଦି ଏଁ ମାନେ କେବେ ଆ ସିଓର ମାନେ କହୁଛି କି ଖାଇବ ଯଦି ଭାବିବ କି ରେଷ୍ଟୁରାଣ୍ଟ ପଳେଇ ଆସିଛି।
ଓ ଆଚ୍ଛା!
ମୁଁ ଘରକୁ ଗଲେ ବି ମତେ ଘରେ କୁହନ୍ତି ଯେ ତୁ ରୋଷେଇ କର ଆମେ ଖାଇବୁ।
ଭଲ।
ଆଉ ଆପଣଙ୍କର କଣ ପ୍ଲାନିଂ ଅଛି ବୁଲାବୁଲି ପାଇଁ ଆଜି? ସରି ତମର!
ହଁ ଆଜି ଏମତି ବୁଲାବୁଲି କିଛି ଏମତି ଖାସ୍ ପ୍ଲାନିଂ ନାହିଁ। କାଲି ତ ଯାଇ ଥିଲୁ ଆମେ ଗୋଟେ ଜାଗାକୁ ବୁଲିବା ପାଇଁ ଯେ ସେଠି ଡେରି ହେଇଗଲା ଆମର ଫେରୁ ଫେରୁ ବହୁତ ମାନେ ଲେଟ୍ ହେଇଗଲା।
ଓ ହୋ! ଭୁବ୍ନେଶ୍ୱରରେ ରୁହନ୍ତି ନା?
ହଁ ହଁ ଭୁବ୍ନେଶ୍ୱରରେ ରୁହେ ଯେ, ଖୋର୍ଦ୍ଧା ପଟେ ପଳେଇଥିଲୁ ଆମେ।
ଜଟଣୀ ଯାଇଥିଲୁ ସେଠୁ ଆସିଲା ବେଳକୁ ରାତି ହେଇଗଲା ଅଧିକା। ତମେ ଆସିଛ କେବେ ଭୁବ୍ନେଶ୍ବର?
ମୁଁ ତ ଏଇ ଅଳ୍ପ ଦିନ ଭିତରେ ଯିବି।
କଣ ପାଇଁ?
ମୋର ଭ୍ୟାକ୍ସିନ ନବାର ଅଛି ନା ସମ୍ ହସ୍ପିଟାଲ ସେଥିପାଇଁ।
ଓ ହୋ। ଠିକ ଠିକ ବଢିଆ। ମୁଁ ତ ସେଇ ସମ ହସ୍ପିଟାଲ ପାଖରେ ହିଁ ମୋ ଘର ମାନେ ଚାଲିବା ଭଳିଆ ବାଟ ହଁ।
ମୁଁ ତ ମନ୍ଥଲି ଥରେ ବୋଧେ ଯାଏ।
ହଁ କି?
ହଁ। ରହି ମାନେ ରୁହେବି ମୁଁ ଭୂବ୍ନେଶ୍ୱରରେ ଅଧା ଟାଇମ କହିବାକୁ ଗଲେ ରହି ରହିଛି ଭୁବ୍ନେଶ୍ୱର।
ଓ ହୋ ସମ୍ ପାଖରେ ମାନେ ଭଲ ଫାଷ୍ଟଫୁଡ଼୍ ମିଳେ। ତ ଆମ ଘର ସେଉଠୁ ପାଖ ମାନେ ମୁଁ ମୋ ଯୋଉ ହଁ ସେ ସମ୍ ଅଲ୍ଟିମେଣ୍ଟ ତ ମାନେ ମୋର ସବୁଦିନ ସନ୍ଧ୍ୟାରେ ସେଇଠି। ସେଇଠି ମୋ ସାଙ୍ଗମାନେ ଅଛନ୍ତି ବହୁତ ଆଉ ମୋ ଘର ହଁ ଫାଷ୍ଟ ଫୁଡ ଭଲ ମିଳେ। ମୋମୋସ୍ ମିଳେ ଆଉ ଶର୍ମା ତାପରେ ରୋଲ୍ ହଁ ଓହୋ ତାପରେ କବାବ୍ ବି ମିଳେ ଭଲ।
ହୁଁ ହୁଁ।
ଚପ୍ ବି ଭଲ।
ତମେ ଗଲେ କୋଉଠି ଯାଅ ମାନେ ସମ୍ ହସ୍ପିଟାଲ ନା ଅଲଟିମେଟ ରେ ଥାଏ। ତମର କାମ ସମ୍ ହସ୍ପିଟାଲ ରେ ଅଛି। ଉଁ ହୁଁ ତା ପଛପଟେ ଗୋଟେ କଲେଜ ବି ଅଛି ଆଇ
ହଁ ହଁ ଆଇ ଟି ଆଇ।
ସେଇଟା ଡେଣ୍ଟାଲ କଲେଜ। ମୁଁ ସେଇ ପାଖରେ ହିଁ ରୁହେ ମାନେ ଜଷ୍ଟ କେତେ ବାଟ ହବ। ଏକ୍ କିଲୋମିଟର ବି ହବନିଁ ମାନେ ବହୁତ କମ୍ ଅଳ୍ପ ବାଟ।
ମୁଁ ଗଲେ ସେଇଠି ଦେଖାଏ ରୁହେ କିନ୍ତୁ ସତ ସଙ୍ଗ ବିହାରରେ।
ସତ୍ ସଙ୍ଗ ବିହାର ତ ସେଠୁ ବୋହୁତ ଦୂର।
ହଁ ସେଇଠି ରୁହନ୍ତି ନା ପିଇସି ମା ଭାଇ ଆଉ ଭାଉଜ ତ
ତାହେଲେ ସେଇଠି ରୁହ ତାପରେ ସେଠୁ ଯାଅ ହସ୍ପିଟାଲ ହଁ ହଁ। ଠିକ ଠିକ ବଢିଆ।
ଯେବେ ମାନେ ମୋ ଭଉଣୀର ଯେବେ ଦେହ ମାନେ ସେତେବେଳେ ପୁରା ଆଡମିଟ୍ ହେଇ ରହୁଥିଲା ସେତେବେଳେ ସେ ସମ୍ ପାଖରେ ମା ରୁମ ନେଇ ରହୁଥିଲେ।
ତ ହୋ।
ତାପରେ ଏବେ ଚେକଅପ୍ ପାଇଁ ଆମେ ଯାଉଚୁ ତ ଆଉ ସେଥି ରହିବାର ନାହିଁ ଦେଖିକି ପଳେଇ ଆସୁ।
ଆମର କଣ କି ଆମ ଗାଁ ପଟରୁ କେହି ଯଦି ଯଦି ଆସନ୍ତି ସମରେ ଆଡମିଟ ହୁଅନ୍ତି ତ ସେ ମାନେ ମୋ ସହିତ କଥା ହେଇକି ଆସନ୍ତି ମାନେ ମୁଁ ଅଛି ବୋଲିକି ମାନେ ମୁଁ ତାଙ୍କୁ ହେଲ୍ପ କରିଦିଏ ତାପରେ ମଝିରେ ମଝିରେ ଯଦି କାହାର ବ୍ଲଡ ଦରକାର ହେଲା ବ୍ଲଡ ଦରକାର ହୁଏ ତ ମଝିରେ ମଝିରେ। ଆମର ସାଙ୍ଗ ମାନେ ଏମତି ଗ୍ରୁପ ଅଛୁ ଯଦି କାହାର ବ୍ଲଡ କିଛି ଦରକାର ହେଲେ ଆମେ ସେ
ଆପଣଙ୍କୁ ଯମା ମୁଁ ଆଗରୁ ଜାଣିନି ଆଗରୁ ଜାଣିଥିଲେ ଭଲ କଣ୍ଟାକ୍ଟ ହେଇପାରିଥାନ୍ତା।
ହୁଁ ଏବେ କିଛି ଦିନ ଆଗରୁ ଏଇ ଗତ ସୋମବାର ଦିନ ଜଣକୁ ଏମତି ଦୁଇୟୁନିଟ୍ ବ୍ଲଡ଼ ଦରକାର ଥିଲା
ହଁହଁ।
ହଁ ତ ସେ ମତେ ଫୋନ କରିଥିଲେ ତ ମୁଁ ସେଠି କହିକି କରେଇ ଦେଇଥିଲି।
ଆଚ୍ଛା। ଯଦି ବିି ମୋର କେବେ ବ୍ଲଡ ଦରକାର ହୁଏ ଆପଣଙ୍କୁ କହିବି। ମୋର ତ ଦରକାର ହବନି।
ସାହାଯ ମାନେ ସବୁ ଜିନିଷ ରେ ସବୁବେଳେ ସାହାଯ୍ୟ କରେ। ହଁ ଯାହାର ବି ଯୋଉ ଜିନିଷ ରେ। ମେଡିକାଲରେ କାଁଏ ଆଉ ମେଡିକାଲରେ ମାନେ ଆମର ଆମ ମାନେ ମୋ ଘର ବ୍ୟାକଗ୍ରାଉଣ୍ଡ ଟା ମେଡିକ କଲ ମାନେ ଆମର କ୍ଲିନିକ ଅଛି ଆଉ ମେଡିକାଲ ଷ୍ଟୋର ଅଛି ବାବାଙ୍କର
ଆଚ୍ଛା।
କିନ୍ତୁ ମତେ ସେଥିରେ ଇଚ୍ଛା ହେଲାନି ପଢିବା ପାଇଁ ଆଉ
ହୁଁ।
ମୋର ଇଚ୍ଛା ମାନେ ଇଞ୍ଜିନିୟରିଂ କରିବା ଏ ଆଇ ଟି ସେକ୍ଟରରେ ଇଏ କିଛି କରିବାର ଇଚ୍ଛା ହେଲା ତ ମୁଁ ସେପଟେ ପଳେଇଲି। ନହେଲେ ଘରେ ଭାବୁଥିଲେ କି ମତେ ପଢେଇକି ଡକ୍ଟର ଏମିତି କିଛି କରେଇବେ ବୋଲି। କିଏ
ଏ ହଁ
ତୁମେ କଣ ଗୀତ ଗାଅ?
ନାଇଁ ତ।
କିନ୍ତୁ ଏଇ ଯୋଉ ମାନେ ହଁ ହଁ ଏ ଯୋଉ ସଂସ୍କୃ ସଂସ୍କୃତ ଅଁ ଯେଉଁମାନେ ଯୋଉମାନେ ପଢ଼ନ୍ତି। ତାଙ୍କ ସେମ୍ ତାଙ୍କୁଠୁ ଭଲ ଗାଇବା ଆସେ।
ହୁଁ
ତୁମକୁ ଆସେନି।
ହଁ ଆସେ। ଆସେ ବାକି ସେମିତି ମାନେ ମା ସରସ୍ଵତୀଙ୍କ ଦୟାରୁ ଗଳାଟା ଥିବା ଦରକାର ନାଁ ତ ସେଇଟା ନାଇଁ।
ଓ ହଉ ହ
ହ
ମାନେ କୋଇଲି ନୁହଁ ନାଁ।
ନାଁ କୋଇଲି ନୁହଁ।
ଆଉ କାଉ
କୋକିଳ କଣ୍ଠି ନୁହଁ।
ହଁ ଠିକ୍ ଠିକ୍ କେଜାଣେ କେବେ ଶୁଣିଲେ ଜଣା ପଡ଼ିବ ଯେ କୋଇଲି ନା କାଉ କୋଇଲି ସିଏ।
କାଉ ହିଁ।
ନାଇଁ ନାଇଁ କାଉ ଭଳିଆ ହେଇ ନଥିବ। ଲାଗୁନି ସେମିତି ହେଲା ଭଳିଆ।
ଲାଗିଲେ ଆଉ ନଥିବ ଆଉ କିଛି।
ନାଁ ମୁଁ ବି ସଂସ୍କୃତ ମାନେ ପଢୁଥିଲି ସ୍କୁଲ ସ୍କୁଲ ବେଳେ ଆଉ କଲେଜରେ ବି। ପ୍ଲସ ଟୁ ଯାଏଁ ପଢିଚି। ଉଁ ତାପରେ ଆଉ ତ ଆଉ ନଥିଲା ସବଜେକ୍ଟ ନଥିଲା। ଭଲ ଲାଗେ ମୋତେ ଏବେ।
ହ ବାଳକ ଶବ୍ଦ ଆସେ।
ହଁ ବାଳକ ଶବ୍ଦ ଆସେ। ଧାତୁ ରୂପ ମାନେ ଆସେ। ଶବ୍ଦର ରୂପ ଏଇ ଯୋଉ ଶବ୍ଦ ରୂପରେ ବାଳକ ଆସେ ନଦୀ ଶବ୍ଦ ଆସେ। ତାପରେ ଧେନୁ ଆସେ।
ହୁଁ ହୁଁ
ଆଉ ଲତା ଲତା ଆସେ।
ତାହେଲେ ତ ଆପଣ
ତାପରେ ଅସମତ ଜୁସମତ ଏ ସବୁ ଆସେ। ଅଲ ରାଉଣ୍ଡର ନୁହଁ। ମୁଁ ଆ ମୁଁ ସତ କହିବାକୁ ଗଲେ ମୁଁ ମାନେ ଡ୍ରାମାରେ ପରଫର୍ମ କରିଛି ମାନେ ସଂସ୍କୃତ ଡ୍ରାମା।
ଆଚ୍ଛା।
ହଁ। ସେ ଷ୍ଟେଟ୍ ଲେବଲ ସେଇଟା।
ସଂସ୍କୃତ ଗ୍ରାମର ରେ?
ହଁ ସଂସ୍କୃତ ଡ୍ରାମା।
ହୁଁ ହୁଁ ଓ ଆଚ୍ଛା ଡ୍ରାମା।
ହଁ। ଯୋଉ ଥିଏଟର ରେ ହୁଏନି?
ହୁଁ ହୁଁ ହୁଁ।
ହଁ ସେମିତି। ଆମର ଗୋଟେ ଟିମ୍ ଥିଲା ମାନେ ଗୋଟେ ଗୁରୁଜୀ ଥିଲେ ସିଏ
ହୁଁ ହୁଁ।
ସେ ମାନେ ସେଇଟା ଥା ମା ନିର୍ଦ୍ଦେଶକ ଥିଲେ ତାର।
ଆପଣ ଯୋଉଠି ପ୍ଲସ ଟୁ କରୁଥିଲେ ସେଇଠି ଏ ସବୁ ହଉଥିଲା ବୋଧେ?
ହଁ।
ଆଚ୍ଛା। ତାହେଲେ ଭଲ କଲେଜ ଥିଲା ବୋଧେ ଆମର ଯେଉ କଲେଜ ସେଠି ପଢେଇ ବାକୁ ବି ଆସନ୍ତିନି। ଟିଚର ଖାଲି ତ ନିଜେ ପଡ଼ି ଅଟୋନୋମସ୍ କଲେଜ ନା କଣ କିଛି ନାଇଁ ନିଜେ ପଢ ନିଜେ ଏକ୍ଜାମ ଦିଅ ଖାଲି ଆଡମିସନ ଟା ଆମେ କରିଦେଲୁ ସରିଲା ତମେ ପଢ କି ନ ପଢ ଆମର କିଛି କଥା ମାନେ ଯାଏଆସ ନାହିଁ।
ଓହୋ ତ ପିଲା ବି ଯାଉନଥିବେ ପଢିବା ପାଇଁ?
କେହି ଯାଉ ନାହିଁ ଯିଏ ସିନସିୟର ପିଲା ସିଏ ଡେଲି କ୍ଲାସ ଯାଏ କି କଣ। ଆଉ।